ଶୁପ୍ରଭାତ
ସୁପ୍ରଭାତ।
ହଁ
ବିନିସ୍ ମି ନାଁ ସୌମ୍ୟ ରଞ୍ଜନ ବେହେରାକୁ କଲ ଫୋନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
ଆଉ ସବୁ ଭଲ ହଁ
ଆପଣଙ୍କୁ ହଁ ସବୁ ଭଲ। ଆଉ ଡ୍ୟୁଟି ସରିଲାଣି?
ନା ଡ୍ୟୁଟି ସରିନି ପିଲା ଆସିଲେ ଯିବୁ।
କେତେବେଳେ ସରିବ ଆଠଟା ବେଳେ?
ଆଠଟାରେ ରାତିରେ କଣ ସବୁ ହେଇଥିଲା ଏ ଯାହା ତାଙ୍କୁ ରାତିରେ ଇଥିଲା ଇସୁ ହେଇଥିଲା ଯାହାବି ଯାହାବି କିଛି ଇଏ ସବୁ ହେଇଥିଲା କିଛି ସବୁଣ୍ଡ ତାଙ୍କୁ ସବୁ ଜଣେଇବୁ ତାପରେ ଆମେ ଯିବୁ।
ଓହୋଃ ତାପରେ କହିକି ଯିବ। ଆଉ କୁହ? ଆଉ ଘରେ ଫୋନ କରିଥିଲ ନା ନାଇଁ?
କରୁ
ଘରେ ଫୋନ କରିଥିଲେ ନା ନାଇଁ?
ହଁ ଫୋ
ହୁଁ ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ?
ପୁଅ ହ୍ୟାଲୋ
ହଁ ହ୍ୟାଲୋ
ହଁ ପୁଅ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ଭଲ ଅଛନ୍ତି।
ଅ ହଉ।
ସେଠୀ ପାଣି ଭଲ ତ ସବୁ ଆଉ ବାମା ମାମା କାଲି ପାଣି ଢାଳିଥିଲେ ତ
ହଁ ହଁ।
ପାଣିରେ ଭାଉଜଙ୍କ ସହିତ କଥା ହଉଥିଲେ।
ହୁଁ ହୁଁ।
ଖୁଡିଙ୍କ ସହିତ କଥା ହେଲି।
ହଁ ହଁ।
କଥା ହେଇକି ସନ୍ଧ୍ୟା । ମାମାଙ୍କର ଔଷଧ ହୁଏ ସରିଯାଇଥିଲା କଣ। ଅଣ୍ଟା କାଟୁଥିଲା ବୋଲି ମେଡ୍ ଔଷଧ ସରିଯାଇଥିଲା। ମୁଁ ଆଣିକି ରଖିଚି। ତାପରେ ଏଠି । ଭେଣେଇ ପଡିଛନ୍ତି ଏ ମେଡିକାଲରେ
ହଁ କିି। କଣ ହେଇଚି?
ଲିସା
ଭେଣେଇ ଭେଣେଇ।
ନାଇଁ ଭେଣେଇ ଅଛନ୍ତି। ପିଇସା ଙ୍କ ଦେହ ଖରାପ ଥିଲା ତ। ସେଥିପାଇଁ କଣ ସେ ଶ୍ୱାସ ଏଇ ବଢି ଯାଇଥିଲା।
ହଁ।
ହଁ। ସେଥିପାଇଁ ସେଠି ଯେ ଏକର ହେକର ହେଇଯାଇଥିଲା। ନହେଲ୍ ନନା ଆଜି ଘରକୁ ବୁଝିଲେ ତାଙ୍କ ହାତରେ ଔଷଧ ଟା ଦେଇ ଦେଇ ପରେ ସେ ଆସିଲେ କି ଘରେ ଦେଇ ଦେବେ।
ଉଁ ହୁଁ। ହଁ। ଆଉ କୁହ ଛେଳି କୁକୁଡା ଖାଇବାକୁ ଭଲ ଲାଗୁଚି ନା ନାହିଁ?
କାଲି କାଲି ବୋଧେ ଚିକେନ ଆଣିଥିଲି।
ହଁ।
ରୋଷେଇ କରୁଥିଲେ। ମେସ ରୁ ଆଣିଥିଲେ। ଟାଇମ୍ ହେଲା ପିଲା ଆସିସ୍ ଅଣ୍ଡା ସିଜା ଅଣ୍ଡାରେ ରହୁଚି ଚି ଆଲର୍ଜି ଟିକେ ତ।
ମୁଁ ପୁରା ଶାକାହାରୀ ବୋଲି ଜାଣିଚ ନା ନାଇଁ?
ହଁ ମୁଁ ପୁରା ମାନେ ମୁଁ ଆଇଁଷ ଖାଏନି କିଛି।
ସାଧା ସାଧା ମୁଁ କେତେ ବର୍ଷ ଖାଉଚି କେତେ ବର୍ଷ ହେଲା ମୁଁ ବୋଧେ ସପ୍ତମ ନା ଷଷ୍ଟ ପଢୁଥିଲି କି ସପ୍ତମ ପଢୁଥିଲି ସେବେଠୁ ଛାଡିଚି। ଛାଡିଚି ଯେ ଛାଡିଚି ଅଛି ଆଉ।
ଭଲ କଥା। ଛାଡିଦେଇଚ ଯଦି ଭଲ କଥା।
ହୁଁ ହୁଁ ହୁଁ। ଆସ ଫୁଲବାଣୀ କେବେ ଆସ ଆମ ଫୁଲବାଣୀ ଟିକେ ଦେଖିବ।
ଆସ କେବେ ଯେବେ ଛୁଟି ମିଳିବ ଯେବେ ଫ୍ରି ମିଳିବ ସେଦିନ ଆସିବ ହେଲା।
ହେଲା ଆଉ ହଁ।
ହଁ ପୁଅ କୁହ ଆଉ କଣ। ଆଉ ପରୀକ୍ଷା ସବୁ ଭଲ ହେଇଚି ନା ନାଇଁ ପ୍ଲସ ଥ୍ରୀ ର?
ପ୍ଲସ୍ ଟୁ ପରେ ବର୍ଷେ ଗ୍ୟାପ୍ କରିଥିଲି। ତାପରେ ଇଏ କରିଥିଲି ଡିପ୍ଲୋମା ଡିଗ୍ରୀ ଡିପ୍ଲୋମା କରିଦେଇଥିଲି।
ଓ ହଁ।
ଡିପ୍ଲୋମା ଫାଇନାଲର ଏକ୍ସାମ ଏକ୍ସାମ୍ ର ଫର୍ମ ଚାଲିଛି ସେ
ହୁଁ ହୁଁ।
ଲାସ ଲାସ୍ ଲାଷ୍ଟ ପରୀକ୍ଷାଟା ଅଛି ସେଟା ସେପ୍ଟେମ୍ବର ଲାଷ୍ଟ ଆଡକୁ ନହେଲେ ସେପ୍ଟେମ୍ବର ଅକ୍ଟୋବର ଫାଷ୍ଟ ଆଡକୁ ହବ ଆଉ।
ହଁ ହଁ ମୁଁ କହୁଥିଲି ପୁଅ କମ୍ପିଟେଟିଭ ପାଇଁ ଟିକେ ପଢାପଢି କରୁଥାଅ ଏକ୍ଜାମ ଦଉଥାଅ ହେଯାକ।
କେତେତ ଦିଅ କହୁଛି।
ହଁ ପଢୁଥା ନିଜେ ପରିଶ୍ରମ କରି ଦେଖିବା ପରିଶ୍ରମରେ ନ ପାଇଲେ ନାହିଁ ସେଇଟା ହଁ ଯାହା ହବ ହବ କିନ୍ତୁ ଆମେ ପଢି ଦେଖିବା ମୋର କଣ ଏବେ ବିଡିଟା ହେଲାନି ମୁଁ କେତେ ପଢିଥିଲି ସେଟା ଗୁଟେ ହେଲାନି ମୋର ବିଡିଟା। ଆଉ କଣ କୁହ?
ହଁ
ପୁଅ ତମ ଗାଁ କୋଉଠି କହିଲ?
ଆଠଗଡ ପା।
ଆଠଗଡ ହଁ ହଁ ଆଉ ତୁମର? ଡିଷ୍ଟ୍ରିକ୍ଟ କଟକ ତମର ଜିଲ୍ଲା କଟକ?
କଟକ ଜିଲ୍ଲା।
ହୁଁ ହୁଁ।
ଆମ ଆଠଗଡ଼ରେ ତ ଅଂଶୁପା ଜାଣିଥିବ ନା?
ନାଇଁ ଜାଣିନି ପୁଅ ଆମକୁ ତ ଘର ଲୋକ କୁଆଡେ ବୁଲେଇ ନେବେ ବେନି ଆମେ ଜାଣିବୁ କେମିତି।
ନା ସେଇଟା ତ ବ ବହିରେ ଲେଖା ହେଇଛି ସାହିତ୍ୟ ବହିରେବି।
କଣ କଣ ଲେଖା ହେଇଛି।
କଣ ଅଂଶୁପା ହ୍ରଦ ବୋଲି।
ଓ ଅଂଶୁପା ହ୍ରଦ ହଁ ହଁ ହଁ ହଁ ଜାଣିଛି ଅଂଶୁପା ହ୍ରଦ।
ହଁ ସେଇଟା ଆମର
ଓ ହଁ। ହଉ ହଉ ଜଲଦି ଜଲଦି ପାଠ ପଢ ଜଲଦି ଜଲଦି ସବୁ କାମ କର ଜଲଦି ଜଲଦି ଚାକିରି ପାଇଯାଅ ଆଉ ଆମକୁ ନେଇକି ତମ ଘରକୁ ଯଅ। ତମ ଘରେ ପୁରେଇବେ ନା ନାଇଁକି ଆମକୁ? ହ୍ୟାଲୋ।
ଆ
ହେଲୋ।
ହଁ କହୁନ?
ମୁଁ କହୁଥିଲି ଆମକୁ ତମ ଘରେ ପୁରଇବେ ନା ନାଇଁ?
ହଁ ରଖିବେନି କାହିଁକି।
ରଖିବେ ତ ଏତେ ଏତେ କାଷ୍ଟ ଫାଷ୍ଟ ଦେଖୁଛନ୍ତି ନା ନାଇଁ କି?
ହଁ ସେଟା ତ ଦେଖୁଛନ୍ତି।
ଆଉ ତାହେଲେ କେମିତି ପୁରେଇବେ?
ମୁୂ ଆଣିକି ଆସିଛିପା।
ଭୂନି କୁ କଣ ହଁ କହିବେ ନା ନାହିଁ କହିବେ।
ହଁଁ କହିଲି।
ନାଇଁ ଏମିତି ବୁଲିଯିବା ପାଇଁ ନାଇଁ।
ହଁ ବାପା ବାପା ମା ବେଶୀ ରାଗୀ କି ନାହିଁ କି?
ମାମା ମାମା ନା ବାପ ବାବା ବେଶୀ ରାଗି।
ଓଁ ହଁ। ବାବା ବେଶି ରାଗି?
ହଁ। ଭୁଲ କରିବାନି ଭୁଲ କରିବନି ଆଗେ ଆଇଲେ ବାଡେଇବି ଆଉ କାଇଁ କହିବି। କିଏ ପଛରେ ଭୁଲ ଥାଉ କି ଠିକ୍ ଥାଉ ପଛରେ ଦେଖିବି ଆଗ ବାଡେଇବେ ମତେ। ତା-ତାପରେ କି ବାଡେଇସାଇଲା ପରେ ଯାହା କହିବେ
ହୁଁ ହୁଁ ହୁଁ।
ତାପରେ ତାପରେ ଆଉ କିଛି କହିପାରିବେନି ମୁଁ ଆ-ଆଜି ଯାଗେଁ ବାପାଙ୍କୁ ପଇଷା ମାଗିନି।
ହୁଁ ହୁଁ।
ଯାହା ବିି କହିବି ମାମାକୁ କହିଚି। ମାମା ଏଇଟା ଦରକାର ମାମା କହିବେ ଯାଇଁକି ବାପାଙ୍କୁ।
ହୁଁ ହୁଁ।
ଜାହାବି ଦରକାର ଡ୍ରେସ୍‌ ଦରକାର। ବାବା ଏ ଡ୍ରେସ ଆଣିବିଜନ୍ମଦିନ ଆସୁଚ। ଜନ୍ମଦିନ ମୋର ବି ଆସୁଚି ନା ଆଗକୁ ଅକ୍ଟୋବରରେ।
ମୁଁ ଜାଣିଥିଲେ ମୁଁ ବୁନି ମୁଁ ପଚାରିଥିଲି ତ ତାରିଖ ତାରିଖ କେବେ ତାରିଖ?
ତାରିଖ ସେବେଠୁ ତ ନାହିଁ। ଧର ଆଜି ହେଲା ଦଶହରା।
ତିଥି ତିଥି କୁ ଧରୁଚ?
ହଁ ତିଥି ତାରିଖ ନୁହଁ ତିଥି ଆଜି ଆଜି ଦଶହରା ତା ପରଦିନ ମୋ ଜନ୍ମ ଦିନ।
ହଁ ହଁ।
ହୁଁ।
ହୋଉ ହୋଉ।
ହୁଁ।
ହୋଉ ପୁଅ ତାହଲେ ଆଉ କଣ କହିବି ରଖିବି କି?
ନାଇଁ କୋହୁନ।
ନାଇଁ ନାଇଁ ରଖୁଚି ଏପଟେ ଭାଇ ଫୋନ୍ କଲେଣି ତ।
ହଁ ହଁ ହ ଠିକ୍ ଅଛି ଭାଇଙ୍କ ସହିତ କଥା ହୁଅ। ଭାଇ କି ମୋ ତରଫରୁ ସୁପ୍ରଭାତ ମୋ ଭାଇକି ମୋତରଫରୁ ସୁପ୍ରଭାତ କହିଦବ।
ତମେ ଯଦି କଥା ହବ ମୁଁ ନମ୍ବର ଦେଇଦେବି। ମୁଁ ବି କହିଚି କରିବା ପାଇଁ ଯେ କରିଚନ୍ତି ବାଧ୍ୟ କରି କରି କରିଚନ୍ତି ଯଦି କଥା ହବ ମୁଁ ନମ୍ବରଟା ଦେଇଦେବି।
ହଁ ହଁ ମୁଁ ମନିଟର ହେଇଯିବି ଆଉ। ମନିଟର ନେଇଯିବି ନହେଲେ ଆଉ।
ହୋଉ ରଖିଲି ହେଲା ବାଏ ବାଏ।
ହଁ ବାଏ।
ହୁଁ।